ନମ ନମସ୍କାର କୁହନ୍ତୁ ଆଜ୍ଞା। ହ
ହ୍ୟାଲୋ ହଁ।
ଶୁବୁଚି ତତେ?
ନାଇଁ ମତେ ଫାଷ୍ଟ କିଛି ଶୁବୁ ନଥିଲା ଏବେ ଶୁବୁଚି।
ଆଚ୍ଛା ଆଚ୍ଛା ହଁ। ଏବେ ମାନେ କେତେ କ୍ଲିଅର ଶୁବୁଚି ନା ଶୁବୁନି?
ତମକୁ ଶୁବୁଚି?
ହଁ ମତେ ସବୁ ଶୁବୁଚି ହଁ ସବୁ କ୍ଲିୟର ଶୁବୁଚି।
ହଁ ହଁ ପୁରା ପରିଷ୍କାର ଶୁବୁଚି। ଠିକ
ଅ ବୋଧେ ତ ନେଟୱାର୍କ ପ୍ରୋବ୍ଲେମ୍ ରହୁଚି।
ହଁ ଯେ କେ ଓଡ଼ିଆ ଓଡ଼ିଆ ଓଡ଼ି
ଆଚ୍ଛା ଆଚ୍ଛା ହଁ କଣ ହେଇଚି କହ। ଆଉ କଣ ଖବର?
ପୁରା ଠିକ୍ ଶୁବୁଚି।
ମତେ ବି ତ ଶୁବୁଚି ତୋ କଥା ଠିକ୍।
ମୁଁ ବି ସେଇ ମୋବାଇଲଟାରେ ଦେଖନଥିଲା ପରେ ତାପରେ ଅପଡେଟ କଲାଆଳୁ ଦେଖେଇଲା।
ଆଚ୍ଛା ଆଚ୍ଛା।
ବର୍ଷା ହୋଉଛି ସେ ପଟେ?
ବର୍ଷା ନାଇଁ ହଉଥିଲା ଚାରିଟା ବେଳେ ଅଇଖା ନାହିଁ ଟୋଟାଲି।
ଏଇନା ଆମର ହଠାତ କି ଜୋରେ ଷ୍ଟାର୍ଟ ହେଲା।
ମାନେ ଏବେ ହଉଛି ବର୍ଷା?
ହଁ ଏବେ ମାନେ ଲାଇନ ଟା ବି କାଟିଦେଲା ନା ଏବେ ପୁଣି ଜୋରରେ ଷ୍ଟାର୍ଟ ବି ହେଲା ବର୍ଷା।
ମାନେ ଯଦି ବର୍ଷା ଜୋର କି ପବନ ଟିକେ ହେଲା ଲାଇନ ତ ପୁରା କଟିକି ରହୁଥିବ ତମର।
ନାଇଁ ନାଇଁ ସେମତି ହୁଏନି। ଏଇ ଯୋଉ ମାନେ ବହୁ ଜୋରେ ପବନ ଫବନ ହେଲେ ମାନେ କିଛି ଟାଇମ ପରେ କଟେ ଆଗରୁ ତକ ଆମେ ପ୍ରଥମ ପ୍ରଥମ ଏଇଠିକୁ ଆସି ଥିଲୁ ବାରିପଦା ସେତେବେଳକୁ ମାନେ ଆମର ଇଏ ନଥିଲା ଇନଭଟର ନଥିଲା ଠିକ ଅଛି। କେନେକି କାଲକଟାରେ ଆମେ ଯେତେବେଳେ ରହୁଥିଲେ ସେତବେଳକୁ ତ ଲାଇନ ହିଁ କଟେନି ହେଲା। ତ ଆଉ ଆଉ ତାଙ୍କ ଧର ଯୋଉ ଯ ଯେବେବି କାଟିବାର ଥିବ ସ ସର୍ଭିସ୍ ସର୍ଭିସିଂ ପାଇଁ ସେମାନେ କହିଦେଇଥିବେ ଦିନ ଟାଇମରେ ଘଣ୍ଟା କି ଦି ଘଣ୍ଟା କାଟିବେ ମାନେ କହି ଥିବେ ଦୁଇ ଘଣ୍ଟା କିନ୍ତୁ ଅଧଘଣ୍ଟା ନାଇଁ ନାଇ ଉପରେ? ହଁ ଅଣ୍ଡର ଗ୍ରାଉଣ୍ଡ ବି ଅଛି ଉପରେ ବି ଅଛି ଠିକ ଅଛି ନର୍ମାଲ ଏମିତି ଲାଇନ ବି ଯାଇଛି ହେଲା ତ ସେମାନେ କହିଥିବେ ଦି ଘଣ୍ଟା କିନ୍ତୁ କାଟିବା ଅଧଘଣ୍ଟେ ହେଲା ମାନେ ମାନେ ସେମାନେ ଗୋଟେ ସେଫ୍ଟି ହଁ। ଗୋଟ ସେଫ୍ଟି ସାଇଟ ପାଇଁ ସେମାନେ ଦୁଇ ଘଣ୍ଟା କହିଥାନ୍ତି କିନ୍ତୁ କାଟନ୍ତିନି କିନ୍ତୁ ସେଟ ଜଣା ବି ପଡେନି କଟବା ରକମ ହେଲା ତ ଇନ୍ଭ ଆମେ ରହୁଥିଲେ ହେଲା ତମେ ଜାଣିପାରିବ ଯାଦବପୁର ୟୁନିଭରସିଟି ଜାଣିଛ?
ନା ସେଟା ଏରିଆ କ ମାନେ କୋଉ ଏରିଆରେ ଯାଉଛି ଯେମିତି ମେଦିନୀପୁର ମାନେ ଆମ ଧରମତାଲା
ଆମେ ପ୍ରପର କୋଲକାତାରେ ହ ରହୁଥିଲୁ। ମାନେ ଧର୍ମତାଲ ରୁ ଗୋଟେ ଘଣ୍ଟା ଲାଗିଯିବ
ଧରମତାଲା ରୁ ଗୋଟେ ଘଣ୍ଟା ଲାଗିବ?
ହଁ।
ଆରେ ବାପରେ
ଛୋଟ ଜାଗା କି ବହୁତ ବଡ।
ତ ବଡ ଜାଗା ଟା ହୁଁ।
ଜାଗା
ହେଲା ଆଉ ମେଟ୍ରୋ ରେ ଗଲେ ଦଶ ପନ୍ଦର ମିନିଟ୍ ଲାଗିବ।
ହ?
ହୁଁ ଏ ଭୁବନେଶ୍ଵର ଭୁବନେଶ୍ଵର ଯଉ ମାନ ଗୋଟେ ଯାରେ ବ ଜାଗାରେ ଆଗରୁ ମେଟ୍ରୋ ବେଶି ପଇସା ନ ଥିଲା ଦଶ ଟଙ୍କା, ପନ୍ଦର ଟଙ୍କା କୋଡିଏ, ଟଙ୍କା ଭିତରେ ମକ୍ସିମମ୍ ଥିଲା ମାନେ ମୁଁ ତେ ରହୁଥିଲେ ହଁ କିନ୍ତୁ ମେଟ୍ରୋ ଟା ବହୁତ ସୁବିଧା।
ହୁଁ ହୁଁ ହୁଁ। ନାଇଯେ କନେ ଜାଣିଥିଲେ ସିନା କୋଉଠୁ କୋଉ ରୁଟୁରୁ କୋଉଠିକି ଯାଉଛି ସେରା ସବୁ ଜାଣିଥିବା ଦରକାର ନା। କାହିଁକିନା ଆମେ ଯେତେବେଳେ ଦିଲ୍ଲୀ ଯାଇଥିଲୁ ସେତେବେଳେ ବହୁତ ରେଟ କମ ଥିଲା। ତାପରେ ସେକେଣ୍ଡ ଟାଇମ୍ ଯେତେବେଳେ ଦିଲ୍ଲୀ ଗଲୁ ଭାଇ ଏତେ ପଇସା ନଉଚନ୍ତି। ବା ଟ ରେ ବୋହୁତ ଭାଇ ତାପରେ ମତେ କହିଲା କି ତୁ କାର୍ଡ ବନେଇ ଦେଇଥାନ୍ତୁ ତମକୁ କମ୍ ପଡି ଥାନ୍ତା ଦେଖିଲୁ ତା ପରେ ତ ପଇସା ଦେଇକି ୟୁଜ କରିସାରିଲୁ ସବୁକ
ହଁ ଯେମାନେ ମାନେ ପ୍ରତିଦିନ ଯିବା ଆସିବା କରିବେ ତା ପାଇଁ ଗୋଟେ କାର୍ଡ ଉମ୍ ସିଷ୍ଟମ୍ ଟା ମନଥିଲି ସିଷ୍ଟମ୍ ଟା ଟେୟାର ଠିକ୍। ଆସିକିୟା କରିଦେଲେ। କଣ ସେଟା ଏମତି ଡେ ଟିକେ ଟିକେ ଡିସକାଉଣ୍ଟ ମିଳେ ଆଉ ହେଲା। ଆଉ ତୁମ୍ କୁ ନା ସେମିତି ଲାଇନ ରେ ଛିଡା ହବାକୁ ବି ପଡିବନି ତମେ ଯୋଉଠି ବି ଯେତେବେ ଯିବ ତୁମର ହେଇଯିବ। ହେଲା।
ହୁଁ ହୁଁ ସେଟା ତ ହଁ ସେଟା କାର୍ଡ ତ ରଡିଚାର୍ଜ କରିବ ଆଉ।
ହଁ ଆଉ ନହେଲେ ତମେ ଆମର ସେପଟେ କିଆଁ ଟୋକେନ୍ ସିଷ୍ଟମ ଥିଲା ହେଲା ତମେ ଟୋକେନ ପାଇଁ ଛିଡା ହେଇଥିବ ଘଣ୍ଟା ଟେ ଯେତେ ବଡ ଲା ଇନ୍ ଥିବ ଠିକ ଅଛି ତମେ ଜେଇଠି କି ଯିବୁ ତୁମର ମାନେ ସେଇ ମାନେ ଯେ ଯଉ ଏରିଆ ୱାଇଜ ଟୋକେନ ଦିଅନ୍ତି। ଠିକ ଅଛି ତୁମର ମାନେ ଧରା ଯାଉ ତୁମର ଗୋଟେ ଜାଗାକୁ ଯିବ ତ ଯୋଉ ଏଇଠୁ ମୁଁ ଯି ବି ଜ ମାର୍କେଟ ଯିବି ଠିକ ଅଛି ତମକୁ ମୁଁ ଏମିତି ଦ ଟଙ୍କିଆ ଟୋକେନ ଦରକାର ତ ଯେ ଏଇଠୁ ମୁଁ ବାଲେଶ୍ୱର ଯିବି ମାନେ କଣ କଥା କୁ ତାହଲେ ମତେ ସେଠୁ ତିରିଶ ଟଙ୍କା ଟୋକନ ଦରକାର ବୁଝିପାରିଲ ତ ମୁଁ ଯଦି ଏ ଏଇଠୁ ଦ ମାନେ ଏଇଠୁ ମାର୍କେଟ ଯିବା ଟୋକନ କାଟିକିନା ବାଲେଶ୍ୱର ପଳେଇଲି ତାହେଲେ ବାଲେଶ୍ୱରରୁ ଆଉ ବାହା ପାରିବିନି ମୁଁ ମାନେ ସେ ଟୋକେନ୍ ଟା ଆଉ ହାରିବା ବେଳକୁ କାମ ଦବନି ବୁଝିପାଇଲ। ହୁଁ ହୁଁ ମାନେ ସେମିତି ତାଙ୍କ ସିଷ୍ଟମ ଅଛି ସେଠୁ ତମର ଫାଇନ୍
ସେଠୁ ଫେର ରିଟର୍ଣ୍ଣ ଆସିବୁ ଯୋଉ ଜାଗାକୁ
ନାଇଁ ରିଟର୍ଣ୍ଣ କେମିତି ଆସିବ ତମୁକୁ ତ ତମୁକୁ ତ ଗୋଟେ ତମ କାର୍ଡ ଥିଲେ କିଛି ଅସୁବିଧା ନାହିଁ ତମ କା ପଇସା କଟି କଟି ଚାଲବ। ଠିକ୍ ଅଛି ଫର ଏଗଜାମ୍ ହେଲା ଏଇନା ମାର୍କେଟ ଯିବ ତ ମାର୍କେଟ ପାଇଁ ତୁମକୁ ନା ଧ ଯାଉ ଦଶ ଟଙ୍କା ଦ ତାର ଭଡା ଠିକ୍ ଅଛି କିନ୍ତୁ ସେଇ ଜାଗାରେ ତମେ ବାଲେଶ୍ଵର ପଳେଇବ ଠିକ ଅଛି। ଥିଲେ ଭଡା ଅଧିକ।
ହଁ।
ତମେ ସେଇଠୁ ତମର ତୁମେ ଯେତବେଳ କୁ ବାଲେଶ୍ୱର ତମେ ଓହ୍ଲେଇ ଯିବ ତୁମକୁ ସେ ସେଇ ଟୋକେନ ଟା ଦେଖେଇକି ହି ତା ପରେ ଗେଟ୍ ପାସ୍ କରିତେ ହବ ନା ସେଇ କୋନ୍ ଟା ଦେଖେଇକି ତମେ ବାହାରୁକୁ ବାହାରିବ କିନ୍ତୁ ଉ ଉଁ ଯେ-ଯେହେତୁ ତମେ ସେଟା କମ୍ ପଇସାରେ କାଟିଥିବ ସେ ଟୋକେନ୍ ଟା ସେଠି କାମ ଦବନି ଠିକ ଅଛି। ତ ସେଇଠି ତମର ଫାଇନ ପଡିବ ହେଲା ଫାଇନ ପଡିବ ତମେ ଡବଲ ଟିକଟ କାଟିବ। ବ ପୁଣି
ଡବଲ ଟିକଟ ବି କାଟିବାକୁ ପଡିବ?
ହଁ ତୁମେ ଏମ୍ସଟ୍ରା ପଇସା ଟା ତମର ଟା ଅଧିକ ହଁ ହେ ବହୁତ ବହୁତ ନହେଲେ ତ ଏମିତି ତ ଏଇଠିକା ମାନେ ବହୁତ ସେମତି ଜାଲି ଯଦି ହେଇଥାନ୍ତା ଅଳ୍ପ ପଇସା କା ଟିକିନା ଦୂର ଦୂର ତକୁ ପଳେଇଥାନ୍ତେ ଠିକ ଅଛି। ତାପର ଜାଗାକୁ ନେଇକିନା ଟୋ ଟୋକନ ଦେବେ ସେଇ ଟୋକେନଟା ନ ଯଦି ତମେ ନେଇଥିବ ସେଇଟା କାମ ଦବନି ତମେ ବାହାରିବ। ପାରିବନି ତମେ କୌଣସି ୱେରେ ହିଁ ବାହାରି ପାରିବ ନି ସେ
ହୁଁ।
ଏମିତି ହଇରାଣ ବି ହଉଥିବେ ଲୋକ ତୁ କେବେ ହେଇଛୁ ହଇରାଣ ସେମିତି।
ଆ ତମେେ ଜାଣିପାରିନ ନୂଆ ହଁ କି ଅଲଗା କିଛି କନସିଡାର କରିବ ଫାଇନ ଫାଇନ ପକେଇବେ ଆଉ।
ଓ ହଃ ହଃ
ଟେ ଅଧିକ ଦଶ ଟଙ୍କା ଦେଇଥାନ୍ତି କିନ୍ତୁ ତମେ ଶହେ ଦୁଇଶହ କି ପାଞ୍ଚଶହ କରିବ। ନା ଆମେ ଆମେ ଜାଣିଛେ ନା ଣି ହୁଁ ଏନ୍ତି କଥା
ତମର ଖିଆପିଆ ସରିଲାଣି? ହୁଁ।
କଣ କହିଲୁ?
ଖାନା ପିନା ସରିଲାଣି?
ନା ରେ ଖାଇବା ପିଇବା କୋଉଠି ଧରିବ ଏକ୍ଷିଣା ଜଷ୍ଟ ବସିବାକୁ ଯାଉଛୁ କହୁଥିଲା। ନାଇଁ ନାଇଁ ସରିନି ଯାଉଛୁ ଖାଇବାକୁ ମତେ କହୁଥିଲା ମୁଁ କହିଲି ମୁ ମୁଢି ଖାଇବି ହଁ ହ୍ୟାଲୋ ହ୍ୟାଲୋ ହ୍ୟାଲୋ
ହଁ
ହଁ ମୁଁ କହିଲି ଆରେ ଖାଇବାକୁ ଏଇକ୍ଷିଣା ଜଷ୍ଟ ଯାଉଛୁ ସେ ମୁଢି ଖାଇବ ମୁଁ କହିଲି ମୁଢି ଖାଇବି ବୋଲି ତ
ଓ
ତମର କଣ ଖାଇବା ପିଇବା କଣ ଆଜି?
ଆମର ଭାବୁଛି ବ୍ରେଡ ଖାଇଦବା।
ଉ ରାତିରେ ବ୍ରେଡ୍?
ହଁ ଇଚ୍ଛା ହଉନି ଖାଇବା ପାଇଁ ଯ ତଣ୍ଟି ଦରଜ ହଉଛି ନା ଭଲ ଲାଗୁନି।
ମେଡ଼ିସିନ ଖାଉନୁ କି?
ହଁ ମେଡିସିନ ଖାଉଛି, ସେଇଟା ମାନେ କଣ ହେଲା କହିଲୁ ପ୍ରଥମ ଦୁଇ ତିନ ଦିନ ମୁଁ ତତେ ଗୁରୁତ୍ୱ ଦେଲିନି ନା ମୁଁ କହିଲି କି ହଁ ଭଲ ହେଇଯିବ।
ହୁଁ ଟିକେ ଗରମ ଗରମ ପାଣି ଯୋଉ କହନ୍ତିନି କୁଳିକୁଳି କରନ୍ତି ଗରଗଲି
ହଁ ଗରମ ପାଣି କୁଳି ସବୁ କିଛି କରିଥିଲି ତାପରେ ମେଡିସିନ ଖାଇଲା ବେଳକୁ ଭଲ ହେଲା ମେଡିସିନ ପ୍ରଥମ ଯଦି ଫାଷ୍ଟରୁ ବାହାରିଥିଲା ଖାଇଥାନ୍ତି ତାନେ ମାନେ ସେଇଟା ବଢି ନଥାନ୍ତା ସେଟା ନା ବଢିଗଲା ଇନଫେକ୍ସନ ଟାଇପ ହେଇଗଲା ବୁଝିଲ
ଉଁ ଉଁ ହୁଁ ହୋ ତୁ ତାହେଲେ ଦେଖେଇ ଦେ ଡକ୍ଟର ପାଖରେ ଦେଖେଇଦେ
ଏ ଏନା ଏମିତି। ଭଲ ହେଇଗଲାଣି ଏଇନା ଭଲ ହେଇଗଲା ତଥାପି କଣ ହଉଛି କହିଲ ମାନେ ମାନେ ଟିକେ ଖାଇବାଟା ଢୋକିଲା ବେଳକୁ ଅ ଟିକେ ପୁଡୁଛି ସେଇ ଜାଗାଟା ଟିକେ ପୁଡୁଛି ଏମିତିରେ ତ ମାନେ ଟୋଟାଲି ଫୁଲିକି ମାନେ କିଏ ହଉନଥିଲା ଟୋଟାଲି ହେଲା ହୁଁ ଆଉ ଏଇନା ସେଇ ଜିନିଷ ଆଜି ଟିକେ କମ୍ ହେଇଛି କାଲି ଯାଏଁ ବି ସେମିତି ବଥା ଥିଲା ହେଲା ଆଜି ଟିକେ ନା ମାନେ ସେତେବେଳୁ କାଟୁଥିଲା ଆଜି ଆଉ ଏତେ ବଥା ହଉନି।
ହୁଁ ହୁଁ ହୁଁ
କିଛି ଜଣା ପଡୁନି ଯେତେବେଳେ ଛେପଟା ତମେ ଢୋକିବ ସେଇ ଟାଇମରେ ଜଣା ଟା ପଡୁଛି ହେଲା
ହଁ ହଁ ହଁ
ହଁ। କାହିଁକିନା ଟନସେଲ ଟା ଆମର ହୁଁ
ଭାତ ଫାତ ଖାଇଲା ବେଳୁ ବି କଷ୍ଟ ହଉଥିବ।
ବହୁତ କଷ୍ଟ ମୁଁ ପାଞ୍ଚ ଛଅ ଦିନ ଆକଚୁଆଲି ଭଲସେ ଟୋଟାଲି ଖାଇ ହି ନାହିଁ ଜାଣିଛ।
ହୁଁ ହୁଁ
ହଁ ମାନେ କହିତେ ଗଲେ ଆର ଶନିବାର ଠୁ ମୋର ହେଇଛି। ଆଜି କୁ ଆସିକି ଆଠ ଦିନ ହେଲାଣି ଶୁକ୍ରବାର ହେଲା। ଗତ ଶନିବାରଠୁ ଏମିତି ବଥା ବାହାରିଲା। ତାପରେ ଦିନେ ଦି ଦିନ ମୋର ଏମିତି ପଳେଇଲା ହେଲା ଦେଇକି ଉଁ ତାପରେ ତ ଅତି ବେଶୀ ହେଲା ନାନ କି ମୁଁ ଇଏ କଲି ଆଉ। ଯୋଉ ମେଡିସିନ ଖାଇଲି।
ଏବେ ପା ଟିକ ମାନେ ନର୍ମାଲ ଅଛି ଏବେ ଆଉ ନା।
ହାଁ
ମୁ କହିଲି ରିକୋଭରି ଚାଲିଛି ଧୀରେ ଧୀରେ ଆଉ।
ହଁ ହଁ। ସେ ଟିକେ ଅ ଟିକେ ଅଧିକ ବଢି ହୋଇଥିଲା ନା ସାଙ୍ଗେ ସାଙ୍ଗେ ଭଲ ଭଲ ହେବନି ଦିନେ ଦିନ ପରେ ଟିକେ ଠିକ୍ ଲା
ଆ
ହଉ ଦଶ ମିନିଟ ହେଇଗଲା କାଟି ଦଉଛି ହେଲା।